ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହ୍ୟାଲୋ, ଆଉ କୋଉଠୁ କହୁଥିଲେ?
ହଁ ଭୁବନେଶ୍ଵରରୁ କହୁଥିଲି।
ଆଚ୍ଛା ତ ଆପଣଙ୍କ ନାଁ ଟା କଣ କହିଲେ?
ମୋ ନା ଯଶୋଦା।
ଆଛା, ଏବେ କଣ କରୁ ମୋ ନା ରାହୁଲ। ଆପଣ ଏବେ କଣ କରୁଛନ୍ତି ଏବେ? ଘର ଅଛନ୍ତି କିଛି କାମଫାମ କରୁନାହାନ୍ତି କି ଘରେ?
ରୋଷେଇ ଆଉ କଣ?
ଆମ କଣ ଆଉ, ଆଉ ଘର ସବୁ କଣ କରୁଛନ୍ତି?
ମରେ ଏ କିଏ ବିଡି ଗୋଟେ ଆଉ ଭାଗ ସବୁ ଘରେ ଆଉ। ଏମତି ଅଛନ୍ତି।
ଆଛା।
ତମେ କଣ ଷ୍ଟୁଡେଣ୍ଟ?
ହଁ, ଆମେ ଷ୍ଟୁଡେଣ୍ଟ କଣ କରିବା ଷ୍ଟୁଡେଣ୍ଟ ଆଉ ଆ ତମେ ମ୍ୟାରେଡ଼ ର ଲୋକ?
ବହୁତ ବଡ ଏଇ ଦିଦି ହେବି।
ଆଚ୍ଛା।
ମୋ ଡେଟ୍ ଅଫ୍ ନାଇନଟି ନାଇନ ଫାଇଭ ଏଇଟା।
ଆଚ୍ଛା। ଆଉ କଣ ସବୁ ତମ ସେପଟରେ ମାନେ ପାଗ ଫାଗ କୋଉ ଭଳିଆ ଅଛି ବର୍ଷା ହଉଛି?
ହଁ ଏପଟେ ବର୍ଷା ହଉଛି, ସେପଟେ?
ଆମ ଆଡେ ବି ସେଇଆ।
ବର୍ଷା ହଉଛି।
ଆଛା ଏଇ ଯୋଉ ସବୁ ମାନେ ଏୟାର ବାୟୁ ପ୍ରଦୂଷଣ ପାଇଁ ସବୁ ଏ ସବୁ ହଉଛି ଯୋଉ, ଆଚ୍ଛା।
ହୁଁ।
ଆଚ୍ଛା ଚାଲୁନାହାଁନ୍ତି ଆଜି କିଛି ମାନେ ବାୟୁ ପ୍ରଦୂଷଣ ବିଷୟରେ କିଛି କଥା ହେବା, କଣ ହଉଛି।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
କଣ କହୁଛନ୍ଥି କଥା ହବ?
ହଁ ହଁ ହଁ।
ଆସ୍
ଆଚ୍ଛା ବାୟୁ ପ୍ରଦୂଷଣ କହିଲେ କଣ କହିଲ?
ବାୟୁ ପ୍ରଦୂଷଣ କହିଲେ ଆମ ଲୋକମାନଙ୍କ ଯେମିତି ଗାଡ଼ି ମଟର ଚଳାଚଳ ଯେଉଁ ହେଉଛି ଆମର ଇନ୍ଧନ ମାନେ ଯୋଉ ପେଟ୍ରୋଲ ଗାଡି ଯୋଉ ସବୁ ଚାଲୁଛି ସେ ଯୋଉ ଧୂଆଁ ବାହାରୁଛି। ତା ଦ୍ଵାରା ସେ ଧୂଆଁଗୁଡା ବାୟୁମଣ୍ଡଳୀକୁ ଯାଇକି କଣ ବାୟୁମଣ୍ଡଳକୁ ବିଶୁଦ୍ଧ କରୁଛି।
ହଁ
ଯାହା ଦ୍ଵାରା ଯେକି ଅମ୍ଳଜାନ ଯୋଉ ଅଛି ଆମ ଅ ପରିବେଶରେ ତା ଦ୍ଵାରା ଲୋ ଲୋକମାନଙ୍କୁ ମଧ୍ୟ ବହୁତ ରୋଗର ଶିକାର ହଉଛନ୍ତି। ବାୟୁ ପ୍ରଦୂଷଣ ଫଳ ତ ବହୁତ ପ୍ରକାର ଅଛି ମାନେ ବାୟୁର ପ୍ରଦୂଷଣ ହବାର କାରଣ ଅନେକ କିଛି ଅଛି ଯେମିତି କିି କହିଲି ଗୋଟେ ଗାଡି ମଟର ଚଳା ଚଳାଚଳ ଯୋଉ ଯାନବାହାନ ତାପରେ ଏଇ ଯୋଉ ଆମର ଅଛି ସବୁ କମ୍ପାନୀ ସବୁ ବଡ ବଡ ଶିଳ୍ପ କାରଖାନା।
ହ
ତା ଦେହରେ ସବୁ ଯଉ ନିର୍ଗତ ହେଉଥିବା ଧୂଆଁ ଆଛା ଆଚ୍ଛା କହିଲ ଦେଖିବା ଆ ଆଉ ତମେ କଣ ଜାଣିଛ ତା ବିଷୟରେ
ମୁଁ ଜା ତା ଭିତରେ ବାୟୁ ପ୍ରଦୂଷଣ ଦ୍ଵାରା ବହୁତ କରି କ୍ଷତି ହେଇଥାଏ ତା ଫିଷ୍ଟଯଉ କମ ମାନ ଗୁଡା ବାୟ ବାୟୁ ପ୍ରଦୂଷଣ ଦ୍ଵାରା ଆମର ବହୁତ କିଛି କ୍ଷତି ହେଇଜାଏ। ଏ ଗାଡି ଧୂଆଁ ହଉ କି ଆମର ଯଉ ବଡ ବଡ କମ୍ପାନୀ ମାନଙ୍କରେଧୁଆଁ ଛାଡୁଛନ୍ତି। ସେଟା ଆମ ଘରଟା ପାଳ ଦିଶିଲଣି ନା ସେଠି ବହୁତ। କମ୍ପାନୀ ଧୂଆଁ ହେଇକି ଆମର ସବୁ ପାନଗଛ।
ଆଚ୍ଛା। ଆଚ୍ଛା ବୁଝିଲ ନା ଆଜି ସକାଳେ ବାହାରକୁ ଯାଇଥିଲି।
ଆଚ୍ଛା।
କିନ୍ତୁ ସବୁ ପରିବେଶର ବାତାବରଣ ବହୁତ ଧୂଳି ଆଉ ଧୂଆଁ ଦେଖିଲି।
ଏଇ ଧୂଆଁ ଦ୍ଵାରା ବି ବହୁତ କିଛି ସେ କ୍ଷତି ହଉଛି ନାଇଁ କି ଆଉ ସବୁ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଅଛନ୍ତି ରୋଷେଇ କରୁଛନ୍ତି ବୋଉ ହେରିକା ଆମ ଭଉଣୀ ହେରିକା। ଆଜି କଲେଜ ଯାଇନି ସେଥିପାଇଁ ତତେ କଲି ଆଉ ହୁମ୍।
କଲେଜ ଟା କୋଉଠି?
ହଁ କଲେଜ ଆମର। କଲେଜ ଟା ଆମର ଏଠି ଅଛି। ବ୍ରାହ୍ମଣୀ କଲେଜ୍ ରାଣ୍ଡି ସାହି।
ସେଟା କୋଉ କୋଉ ଲାଇନ୍ କହିଁଲ।
ଆମର ହେଲା କେନ୍ଦ୍ରାପଡ଼ା ଗଗୁଆ ଚଉଦକୁଲା ଆମର ଏପଟ ଲାଇନ୍ ନାଁ କେନ୍ଦ୍ରାପଡା ଲାଇନ୍। କେନ୍ଦ୍ରା
ସେ ମନ୍ଦିର ଫନ୍ଦିର ଆଡକୁ ଯାଇଛି
ଆଚ୍ଛା। ଆଚ୍ଛା ମୁଁ ଯୋଉ କହୁଥିଲି ଯେ ବାୟୁ ପ୍ରଦୂଷଣ ବିଷୟରେ ଟିକେ କଥା ହେବା। ବାୟୁ ପ୍ରଦୂଷଣ ତ ଦେଖିଲ। ଦେଖୁନାହାନ ଟିକେ ଯୋଉଟା ମୁଁ କହିଥି କହୁଥିଲି ଆପଣଙ୍କୁ।
ହଁ ବା ଏଇଯାଏଁ ଯୋଉ ଅଛି ତ ଆମର ଯୋଉ ଯାନବାହାନ ରୁ ଧୂଆଁ କାରଖାନା ରୁ ଧୂଆଁ ଆଉ ଜଁ ଜଙ୍ଗଲ କାଟିବା। ପ୍ଲାଷ୍ଟିକି ଏଗୁରା ସୋଉ ଇଏ କରିବା ଦ୍ଵାରା ଆମର ହେଇଥାଏ
ଆଚ୍ଛା।
ତମେ ଆଉ କଣ ଜାଣିଚ କୁହ।
ଆଚ୍ଛା ଏଇ ଯୋଉ ମଣିଷ ମାନେ ଏ ଯେଉଁ ଆମ ବାୟୁ ପ୍ରଦୂଷଣ ମଣିଷ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଏ କହିପାରିବ କି?
ହଁ ମଣିଷର ତ ବହୁତ ମାନେ ଆମର କ୍ଷତି ହେଇଥାଏ।
ଆଚ୍ଛା।
ଯୋଉ ଚାଷ ର କଷ୍ଟ କଣ କହିଲ ହଁ ବହୁତ୍ ମାନେ ଆମର ବାୟୁ ପ୍ରଦୂଷଣର ଯୋଗୁଁ ସ୍ୱାସ୍ଥ୍ୟର କଷ୍ଟ। ଆଉ ଅସ୍ତମ କାରଣ ଫୁସ ଫୁସ ରୋଗ ହୃଦୟ ରୋଗ ହେ ହୋଇପାରେ।
ଆଚ୍ଛା।
ଆଉ ଶିଶୁ ଓ ବୃଦ୍ଧ ମାନଙ୍କ ପାଇଁ ବି ଅତ୍ୟଧିକ କ୍ଷତିକାର।
ଶିଶୁ ଓ ବୃଦ୍ଧ ମାନଙ୍କ ପାଇଁ ମଧ୍ୟ ଅଧିକ ଅଧିକ
ହଁ କ୍ଷତିକାର ନୁହେଁ କି? ହଁ ଆଉ କଣ ହୁଏ ତା ଦ୍ଵାରା?
ଆଚ୍ଛା ବାୟୁ ପ୍ରଦୂଷଣ ର ପ ପରିବେଶ ଉପରେ ଏଇଟା କଣ ପ୍ରଭାବ ପକାଏ କିଛି କହିପାରିବେ?
ପରିବେଶ ଉପରେ ତ ଆମକୁ ଯେମିତିକି ବହୁତ୍ କିଛି ପ୍ରଭାବ ପକାଏ। ଆମର କି ଯୋଉଁଟାକି ଯୋଉ ଉଁ ଏହା ଜବରଦସ୍ତ ଯୋଉ ପରିବର୍ତ୍ତନ ଅମ୍ଳ ବର୍ଷା ଓ ବିଶ୍ଵ ଉତ୍ସାହିନକୁ ବଢ଼େଇଥାଏ।
ଆଚ୍ଛା।
ଆମେ ଏହାକୁ କିପରି ରୋକିପାରିବା?
ଆମେ ଯଦି ଆକୁ ରୋକିବା ଲାଗି ହେଲେ ଫାଷ୍ଟ ମେନ୍ ହେଲା ବାୟୁ ପ୍ରଦୂଷଣ ତା କୋଉଠୁଁ ଆସ୍ ସେଟାକୁ ଜାଣିବାକୁ ହବ ଯେମିତି ମେନ୍ ହେଲା ଆମର ଗଛ। ଗଛ ଯୋଉମାନେ ସବୁ କାଟି ଦଉଚନ୍ତି ତାଲାଗି ବାୟୁ ପ୍ରଦୂଷଣ ହଉଚି ନା ନାଇଁ ଯାହା ଦ୍ଵାରା ଅମ୍ଳଜାନ କମୁଚି ଅଙ୍ଗାରକାମ୍ଳ ବଢ଼ୁଚି। ବୁଝିଲେ। ଅଧିକରୁୁ ଅଧିକ ଗଛ ଲଗାଇବା। ଆଉ ସାଇକେଲ ବ୍ୟବହାର କରିବା ବାଇକିର ଯୋଉ ଧୂଆଁ ବାହାରୁଚି ତାଦ୍ଵାରା ମଧ୍ୟ ବାୟୁ ପ୍ରଦୂଷଣ ହଉଚି। ସେଥିପାଇଁ ଆମେ ଅଧିକାଂଶ ବ ସାଇକେଲ ବ୍ୟବହାର କରିବା। ଆଉ ସର୍ବଜନୀନ ପରିବହନ ବ୍ୟବହାର କରିବା। ଏବଂ ଆବର୍ଜନା ନ ପୋଡିବା ମାନେ ଆବର୍ଜନା ସବୁ ଘରୁ ଯୋଉ ଭାଆରୁଚି ତାକୁ ପୋଡିବା ନାହିଁ। ପୋଡିଲେ ମୋଳ ତା ଦ୍ଵାରା ଯୋଉଁ ଧୂଆଁ ସବୁ ଯାଇକି ବାୟୁମଣ୍ଡଳରେ ମିଶେ। ଏ ଦୁନିଆ ଏଁ ରୋଗ ବେମାର ସବୁ ତା ଦ୍ଵାରା ହୋଇଥାଏ ବୁଝିଲେ।
ହଁ
ଆଚ୍ଛା।
ଆମେ କେମିତି କଣ ଏ? ଏ ବାୟୁକୁ ଆମେ ରୋକି ପାରିବା। କେମିତି କଣ ଆମେ ସେଠୁ ମାନେ ଦୂରେଇ ରହିପାରିବା ଏଇ ସବୁ ଆଉ।
କହିଲିବା ମାନେ ଗଛ ଲଗାଇବା ଅଧିକ ଭାବରେ ସାଇକେଲ୍ ଚଲେଇବାର ନାହିଁ। ଆଚ୍ଛା ଗୋଟେ କଥା ଗଛ ଲଗେଇବା ଦ୍ଵାରା କିପରି ଲାଭ ଆମକୁ ସବୁ ମିଳିଥାଏ।
ଗଛ ଲଗେଇବା ଦ୍ଵାରା ଆମର ସେଥିରେ ଆମେ ବହୁତ କିଛି ଲାଭ ପାଇଥାଉ ଫାଷ୍ଟ କଥା ହଉଚୁ ସେଥିରେ ଆ ପରେ ଆମକୁ ଛାଇ ମିଳିଥାଏ। ସେଥିରୁ ଆମେ ପବନ ପାଇଥାଏଁ ଅମ୍ଳଜାନ ପାଉଥାଏ ସେଥିରେ ଆମେ ବହୁତ କିଛି ପାଉଥାଏ।
ଆଚ୍ଛା।
କିନ୍ତୁ ଆଜିକାଲି ତ ଗଛର ମୂଲ୍ୟ କେ ବୁଝୁଛନ୍ତି କି?
ଯଉଁଥିରେ ବଞ୍ଚୁଛନ୍ତି ସେଇୟାକୁ ହାଣିକି ନଷ୍ଟ କରିକି ନିଜ ମରଣକୁ ଡାକୁ
ହଁ। ପ୍ରାୟ ଦେଖି ହୁଏ ଆମର ଗଛ ଫଛସବୁ କାଟିକୁଟି ପକଉଛନ୍ତି।
ଆପଣ ରୋଷେଇ କରୁଛନ୍ତି କି ସେଥିପାଇଁ ଶୁଭୁନି ଆପଣ ସ୍ପିକର ଦେଇଛନ୍ତି ବୋଧେ?
ଆରେ ନାଇଁ ଆମ ଘରକୁ ଦେଇଛ ନାଁ ରୋଷେଇ କରିନ ଖାଇବା କେମିତି
ହଁ ହଁ ହଁ ଆଉଁ ଆପଣଙ୍କ ପାଖରେ ସବୁ ଅଛନ୍ତି କିଏ ଏଇଖିଣା?
ମୁଁ
ଆଚ୍ଛା ଆପଣ ହଜବେଣ୍ଡ କଣ କରନ୍ତି?
ଆମର ଜବ କରୁଛନ୍ତି ଅଛନ୍ତି ଜବ ଛାଡ଼ି
ସା ହଉ ସା ଆମେବି ଆମ ଟପିକି କୁ ଆସିବା ସେମିତି ବାୟୁପ୍ରଦୂଷଣ କଥା କହିଲେ। ଏ ଏଇ ଯେଉଁ ବାୟୁ ପ୍ରଦୂଷଣ ହଉଛି ସରକାରଙ୍କର ଭୂମିକା ଏଥିରେ କଣ ରହୁଛି?
ସରକାରଙ୍କର ଭୂମିକା?
ଆଜ୍ଞା।
ସରକାରଙ୍କର ଭୂମିକା ନୋ ଆଇଡିଆ ତମେ କୁହ
ଦେଖୁନାହାନ୍ତି ଭଲସେ ଟିକେ ମନ ପକଉନାହାନ୍ତି ଥିବ ଯେ ମନେ ପଡ଼ିଯିବ।
ନାଇଁ ତମେ କୁହ ହେଁ ହେଁ ସରକାରଙ୍କର କଣ ଭୂମିକା ରହୁଛି। ନାଇଁ ହିଁଇ
ମୋ ହିସାବରେ ଯଦି ଆମକୁ ବାୟୁପ୍ରଦୂଷଣ ରୋକିବା ଲାଗି ହବ ସରକାରଙ୍କୁ ଭୂ ଲୋକମାନେ ଯାଇକି ଅପ୍ ପିଲ କରିବେ କି ବାୟୁ ପ୍ରଦୂଷଣରୁ ଲୋକିବା ଲାଗି ବହୁତ ପ୍ର ତାର ପଦକ୍ଷେପ ନେବାକୁ ପଡିବ ମାନେ କିଛି ନୂଆ ନିୟମ ଆଣିବାକୁ ପଡିବ ଆଉ।
ନିୟମ ଆଣିବାକୁ ପଡିବ ଆଉ ହଁ।
ହଁ ତା ଦ୍ଵାରା ଯାଇ ଲୋକମାନେ ଗଛ କଟା ବନ୍ଦ କରିବେ।
ଯାଇକି ହେଇପାରିବ କିଛି ଆଉ
ହଁ ଆଚ୍ଛା ଖାଇ ସାରିଲଣି ନା ଖାଇନା?
ହଁ ହଉ ବ୍ରେକଫାଷ୍ଟ କରିସାରିଲଣି ଆଚ୍ଛା। ଆ ବାୟୁ ପ୍ରଦୂଷଣ ସତରେ କଣ ଗୋଟେ ବହୁତ ବଡ ସମସ୍ୟା ଆମ
ବହୁତ ବହୁତ ବଡ ସମସ୍ୟା ହଁ।
କାହିଁକିନା ବାୟୁ ହିଁ ଜୀବନ କାହିଁକିନା ବିନା ବାୟୁରେ ବଞ୍ଚିବା ମହାନ କଷ୍ଟ। ଯଦି ଆମେ ସେଇ ଆମ ବଞ୍ଚୁଫା ଜିନିଷକୁ ଆମେ ନଷ୍ଟ କରିବା ତେବେ ଆମେ ଦୁନିଆରେ ଚଳିବା ମହାନ କଷ୍ କାହିଁକି ନା ଏବେ ବି ଅ-ଅମ୍ଳଜାନ ର ପରିମାଣ କମିବାକୁ ଲାଗିଲାଣି। ଆଚ୍ଛା ଆଉ କଣ ଆପଣ ଜାଣିଛନ୍ତି ନା ନାଇଁ?
ନାଇଁ ଆଃ ଆଉ କଣ ଆଉ ରଥାଯାତ୍ରା ଦେଖିବାକୁ ଯାଉଛନ୍ତି ପୁରୀ?
ରଥଯାତ୍ରରେ ଆମର ଯିବାର ଗୋଟେ ଅଫର ଆସଥିଲା ହେଲେ ଆମର ବର୍ଷିକିଆ ଯାଇନି ବୋଲି ମୁଁ ମନା କରିଦେଲି।
କିଏ ଚଳିଯାଇଚନ୍ତିନା କଣ?
ଆମ ବଡ ବାପାଙ୍କର ରିସେଣ୍ଟଲି ଡେଥ ହେଇଗଲା। ଆଚ୍ଛା ହଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
ହଁ।
ଆମେ ପରବର୍ତ୍ତୀ କଲେ କଥା ହେବା। ହଁ।